ହାଲୋ।
ଇଏ
କଣ କରୁଚ?
କିଛି ନାଇଁ ଏମତି ଖାଇଲି ତ ଛାତ ଉପରେ ପବନ ହଉଚି ବସଚି। ଆଜି ବହୁତ ଭଲ ମୌସମ ଅ ଛି ମାନେ ପବନ ହଉଚି ସୁଲସୁଲା ପବନ ବହୁତ ଭଲ ଲାଗୁଚି ଛା ତରୁ ଘରକୁ ଯିବା ପାଇଁ ବାଧ୍ୟ ହେବେ ଇଚ୍ଛା ହଉନି।
ହୁଁ।
ତମେ କଣ କରୁଚ?
ମୁଁ ବି ଜଷ୍ଟ ଖାଇକି ଆସିକି ଏବେ ଛାତ ଉପରେ ଏଇକା ବସିଚି। ଛାତ ଉପରେ ବସିଲେ ବି ଟିକେ ମନଟା ବି ଶାନ୍ତି ଲାଗେ ତ। ମୁଁ ଖରାବେଳ ଟାଇମ ଟା ଛାତରେ ରୁହେ କିନ୍ତୁ ଛାତ ଛା ସିଡିଘରେ ରୁହେ କିନ୍ତୁ ଛାତକୁ ଆସେନି ଯେହେତୁ ଖରା ପଡେ।
ହୁଁ।
ଖରାବେଳ ଟାଇମରେ ବି ପବନ ହୁଏ ଯୋଉ ସେଇଟା ବି ଥଣ୍ଡା ଲାଗେ ଟିକେ। ହୁ ହୁଁ। ତ ଟପିକ୍ ଉପରେ କଥା ହବା ତ ଆମ ଟପିକ୍ ଅଛି ରାକ୍ଷୀ ପୂର୍ଣ୍ଣାମା ଉପରେ। ତ ରାକ୍ଷୀ ପୂର୍ଣ୍ଣମା ତ ତମେ ଜାଣିଥିବ ଯେ ରାକ୍ଷୀ ପୂର୍ଣ୍ଣିମା କେମିତି କଣ ପାଳନ କରାହଉଚି କଣ ତ ମୁଁ ହେଲେ ବି କିଛି କହିଦଉଚି। ରାକ୍ଷୀ ପୂର୍ଣ୍ଣମା ଯାହାକୁ ରକ୍ଷାବନ୍ଧନ ମଧ୍ୟ କୁହାଯାଏ। ଭାରତର ଏକ ପବିତ୍ର ଲୋକପ୍ରିୟ ଓ ଭାବପ୍ରବଣ ପର୍ବ ଏହା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କର ସୁଖ, ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସମୃଦ୍ଧି କାମନା କରି ଭାଇ ମଧ୍ୟ ଭଉଣୀକୁ ସବୁ ପ୍ରକାର ବିପଦରୁ ସୁରକ୍ଷା ଦେବାର ପ୍ରତିଜ୍ଞା କରେ। ଏହି ପର୍ବ କେବଳ ଭାଇ ଭଉଣୀର ସମ୍ପର୍କକୁ ନୁହେଁ। ବରଂ ପ୍ରେମ, ବିଶ୍ୱାସ, ସ୍ନେହ, ଦାୟିତ୍ଵ ଓ ପାରିବାରିକ ଏକତାକୁ ମଧ୍ୟ ସୁଦୃଢ଼ କରେ। ରାକ୍ଷୀ ପୂର୍ଣ୍ଣମାର ଉଦ୍ଦେଶ୍ୟ ହେଉଛି ସବୁଠାରୁ ବଡ଼ ଉଦ୍ଦେଶ୍ୟ। ସେ ହଉଛି ଭାଇ ଓ ଭଉଣୀର ପବିତ୍ର ସମ୍ପର୍କକୁ। ଆହୁରି ଦୃଢ଼ କରିବା। ରାକ୍ଷୀ କେବଳ ଗୋଟିଏ ସୂତା ନୁହେଁ। ଏହା ଭଲ ପାଇବା। ବିଶ୍ୱାସ। ସ୍ନେହ ଓ ଆଜୀବନ ସମ୍ପର୍କର ପ୍ରତୀକ ଏହି ପର୍ବ ମା ମାଧ୍ୟମରେ ଭାଇ, ଭଉଣୀ ପରସ୍ପର ପ୍ରତି ଥିବା ସ୍ନେହକୁ ପ୍ରକାଶ କରନ୍ତି। ହୁଁ ହୁଁ ଏହି ପର୍ବର ମୂଳ ଉଦ୍ଦେଶ୍ୟ ଅ ସୁରକ୍ଷାର ସଂକଳ୍ପ। ଭଉଣୀ, ଭାଇ ରାକ୍ଷୀ ବାନ୍ଧିବା ଭଉଣୀ ରାକ୍ଷୀ ବାନ୍ଧି। ଭାଇର ମଙ୍ଗଳ କାମନା କରେ ଏବଂ ଭାଇ ଭଉଣୀର ସୁରକ୍ଷା। ସନ୍ମାନ ଓ ସାଥିରେ ରହିବାର ପ୍ରତିଶ୍ରୁତି ଦିଏ। ଏହା ଦାୟିତ୍ୱବୋଧ ଓ କର୍ତ୍ତବ୍ୟର ଶିକ୍ଷା ଦିଏ। ରାକ୍ଷୀ ପୂର୍ଣ୍ଣମା ଆ ପ୍ରେମସ ସ୍ନେହ ଓ ଆପଣା ପଣର ଭାବନାକୁ ବଢ଼ାଇଥାଏ। ଭାଇ ଓ ଭଉଣୀ। ଅ ମଧ୍ୟରେ ଯଦି କୌଣସି ଅ ମନମାଳିନ୍ୟ ଥାଏ। ଏହି ଦିନ ତାକୁ ଭୁଲି ଅ ପୁଣି ନୂଆ ସମ୍ପର୍କ ଆରମ୍ଭ କରନ୍ତି ରାକ୍ଷୀ ବାନ୍ଧିକି।
ହୁଁ।
ପାରିବାରିକ ଏକତା କହିଲେ। ରାକ୍ଷୀ ପୂର୍ଣ୍ଣମାର ଆଉ ଏକ ମୁଦ ମୁଖ୍ୟ ଉଦ୍ଦେଶ୍ୟ ହଉଛି ପରିବାରକୁ ଏକାଠି କରିବା। ଅ ଏହି ଦିନ ପରିବାରର ସମସ୍ତ ସଦସ୍ୟ। ଏକତ୍ର ହୋଇ ପର୍ବ ପାଳନ କରନ୍ତି। ଏହା ଘରେ ଘରେ ସ୍ନେହ। ଆନନ୍ଦ ଓ ସମ୍ପ୍ରତିର ପରିବେଶ ସୃଷ୍ଟି କରେ। ନାରୀଙ୍କ ପ୍ରତି ସନ୍ମାନ। ରାକ୍ଷୀ ପୂର୍ଣ୍ଣମା ଆମକୁ ଉ ନାରୀଙ୍କ ସନ୍ମାନ କରିବାର ଶିକ୍ଷା ଦିଏ। ଭଉଣୀର ସୁରକ୍ଷା ପ୍ରତିଜ୍ଞା କେବଳ। ନିଜ ଭଉଣୀ ପାଇଁ ନୁହେଁ ସମାଜର ପ୍ରତ୍ୟେକ ନାରୀଙ୍କ ସନ୍ମାନ। ଓ ସୁରକ୍ଷା ପାଇଁ ମଧ୍ୟ ଏକ ସନ୍ଦେଶ। ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ। ବ୍ରତ ଅ ପୂଜା, ଦାନ ଓ ପ୍ରାର୍ଥନା କରାଯାଏ। ଅନେକ ସ୍ଥାନରେ ବ୍ରାହ୍ମଣମାନେ ଆ ଯଜ୍ଞ ପଦୀପ। କରି ପରିବର୍ତ୍ତନ। କରନ୍ତି ଏହା ଧାର୍ମିକ ଜୀବନକୁ ଆହୁରି ସୁଦୃଢ଼ କରେ। ହୁଁ ହୁଁ ସାମାଜିକ ସମ୍ପ୍ରତି ରଖି ରାକ୍ଷୀ କେବଳ ଭାଇ, ଭଉଣୀ ମଧ୍ୟରେ ସୀମିତ ନୁହେଁ। ଅନେକ ସ୍ଥାନରେ ଲୋ କମାନେ ବନ୍ଧୁ, ଗୁରୁ, ସୈନିକ, ପୋଲିସ ଓ ସମାଜ ସେବା। କରୁଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧନ୍ତି। ଏହା ସମାଜରେ ଭାଇଚାରା ଓ ଐକ୍ୟର ଭାବନା ସୃଷ୍ଟି କରେ। ରାକ୍ଷୀ ପୂର୍ଣ୍ଣମା ଆମକୁ ପର ପର ପ୍ରତି କୃତଜ୍ଞ ହେବାର ଶିକ୍ଷା ଦିଏ ଭାଇ, ଭଉଣୀର ସ୍ନେହକୁ। ଅ ସନ୍ମାନ କରେ ଓ ଭାଇ, ଭଉଣୀର ଭଲ ପାଇବାକୁ ଆଦର କରେ। ରାକ୍ଷୀ ପୂର୍ଣ୍ଣମା ଭାରତୀୟ ସଂସ୍କୃତି ଓ ପରମ୍ପରା ଏକ ଅମୂଲ୍ୟ ଅଂଶ। ଏହି ପର୍ବ ମାଧ୍ୟମରେ ନୂଆ ପିଢ଼ି ଆମର ପରମ୍ପରା, ପରିବାର ମହତ୍ତ୍ୱ ଓ ସଂସ୍ କାର ବିଷୟରେ ଜାଣିପାରି ପାରନ୍ତି ଅ ତ୍ୟାଗ ଓ କର୍ତ୍ତବ୍ୟ କହିଲେ। ଅ ରାକ୍ଷୀ ପୂର୍ଣ୍ଣମା ଆମକୁ ଶିଖାଏ ଯେ ସମ୍ପର୍କ କେବଳ ରକ୍ତରେ ନୁହେଁ। ବରଂ ବିଶ୍ଵାସ ଥିବା ଦରକାର ତ୍ୟାଗ ଓ କର୍ତ୍ତବ୍ୟ ଦ୍ଵାରା ଗଢି ଉଠେ। ପରସ୍ପରରେ ସୁଖ ଦୁଃଖରେ ଏ ଦୁହେଁ ଦୁଇ ଜଣ ସାଥି ହେବା ହିଁ ପ୍ରକୃତ ସମ୍ପର୍କର ପରିଚୟ। ରାକ୍ଷୀ ପୂର୍ଣ୍ଣିମା ର ଉଦ୍ଦେଶ୍ୟ କେବଳ ଅ ଭାଭାଇର ହାତରେ ରାକ୍ଷୀ ବାନ୍ଧି ଦିବା ନୁହେଁ ଏହା ପ୍ରେମ, ସ୍ନେହ, ସୁରକ୍ଷା, ବିଶ୍ଵାସ, ପାରିବାରିକ ଏକତା ନାରୀ ସମ୍ମାନ ସାମାଜିକ। ଅ ସମ୍ପ୍ରତି ଓ ମାନବିକ ମୂଲ୍ୟବୋଧର ପ୍ରତୀକ ଏହି ପର୍ବ ଆମକୁ ଶିଖାଏ ଯେ ସ ସମ୍ପର୍କକୁ ସବୁବେଳେ ଭଲ ପାଇବା। ଅ ସମ୍ମାନ ଦେବା ଦାୟିତ୍ୱ ଓ ବିଶ୍ୱାସ ରେ ବାନ୍ଧି ରଖିବା ଉଚିତ୍। ଏହି ଆଦର୍ଶକୁ ଅନୁସରଣ କଲେ ପରିବାର ସମାଜ ଓ ଦେଶ ଅଧିକ ଶାନ୍ତି ମନ ସୁଖମୟ ଓ ସମୃଦ୍ଧ ହୋଇପାରେ। ଅ ଆମେ ଜାଣିଚେ ଯେ ଫାଷ୍ଟ ରାକ୍ଷୀ ପୂର୍ଣ୍ଣିମା ଦିନ ଫାଷ୍ଟ ଆମେ ଅ ଯେମିତି ଗାଧୋଇବା ଆମର ନି ତ୍ୟ କର୍ମ ସାରି କିରି ଅ ଆମେ ଆମର ଅ ଯଉ ପିତ୍ତଳ ଥାଳି ଯୋଉ ମହାପ୍ରଭୁଙ୍କୁ ପୂଜା କରାଯାଏ ପିତଳ ଥାଳି। ସେଇ ପିତଳ ଥାଳିରେ ଦୀପ। ଅ ଆଳତି ଆଉ ଆମର ଦୁବ ଅ ଚାଉଳ, ହଳଦୀ, ଫୁଲ ଆଉ ଚନ୍ଦନ ଅମ୍ ରାକ୍ଷୀ ମିଠା ଏମିତି କିଛି ରଖିକି ଫାଷ୍ଟ ତ ଆମେ ଭାଇଙ୍କୁ ତର ତିଳକ ରେ ଆମେ ଚନ୍ଦନ ଲଗାଇବା ତାରେ କାନରେ ଅ କା ଫୁଲ ଖୋଷିବା। ତାପରେ ବନ୍ଦେଇବା ଆମର ଯୋଉ ବନ୍ଦାଣ ଥିବ ତ ବନ୍ଦ ଇବା ତାପରେ ଆମର ଆଳତି କରିବା। ଅମ୍ ତାପରେ ଆମର ଆସୁଛି ରାକ୍ଷୀ ବାନ୍ଧିବା ରାକ୍ଷୀ ବାନ୍ଧି ସାରିଲା ପରେ ଅମ୍ ମିଠା ଖୁଆଇବା। ମିଠା ଖାଇଲା ପରେ ଅ ତାଙ୍କେ ଯଦି ଆମଠୁ ସାନ ହେଇଥିବେ ତାହେଲେ ଆମକୁ ଙ୍କୁ ନେଇକି ମୁଣ୍ଡିଆ ମାରିବେ ନାଇଁ ଯଦି ଆମେ ତାଙ୍କଠୁ ସାନ ହେଇଥିବା ତାହେଲେ ଆମେ ମୁଣ୍ଡିଆ ମାରିବା ନାକୋ ତ ତାପରେ ତାଙ୍କେ ସ୍ନେହରେ କିଛି ଗିଫ୍ଟ ମଧ୍ୟ ଦେଇଥାଆନ୍ତି। ନାଇଁ ଯଦି ତାଙ୍କର ଆଶ୍ରୀ ମାନେ ଏମିତି ନାଇଁ ଯେ ସବୁ ଭାଇ ଭଉଣୀ ମାନେ ରାକ୍ଷୀ ବାନ୍ଧଥିଲା ପରେ ଗିଫ୍ଟ କି ପଇସା ଦେଇଦେବେ। ଏହା ନୁଏ ଯେ ଖାଲି ରାକ୍ଷୀ ବାନ୍ଧିଲେ ଆମକୁ ଗିଫ୍ଟ ବା ପଇସା ଦରକାର ଆମ ଆମ ଅ ଭଉଣୀ ମାନଙ୍କର ତାଙ୍କେ ହଁ ଭଉଣୀ ମାନଙ୍କର ସୁରକ୍ଷା ପାଇଁ ବି ତାଙ୍କେ ବଚନ ଦେଇଥାନ୍ତି। ତ ଏମିତି କିଛି ଆମର ପାଳନ କରାଯାଏ ତମର କେମିତି ରାଖି ପୂର୍ଣ୍ଣିମା ପାଳନ କର?
ଅଁ ରାକ୍ଷୀ ପୂର୍ଣ୍ଣିମା ମୁଖ୍ୟତଃ ଭାଇ ଭଉଣୀଙ୍କର ବିଶେଷ ପର୍ବ ହୋଇଥାଏ।
ହୁଁ
ରାକ୍ଷୀ ପୂର୍ଣ୍ଣିମାରେ ଭାଇ କୁ। ଭଉଣୀ ରାକ୍ଷୀ ବାନ୍ଧେ ଏବଂ ଅ ଭାଇ ତାକୁ ସାରା ଜୀବନ ପାଇଁ ସୁରକ୍ଷା ଦେବାର ପ୍ରତିଜ୍ଞା କରିଥାଏ ଅ ଏହା ହେଉଛି ଆର ବିଶେଷ ଉଦ୍ଦେଶ୍ୟ। ତ ମୁଁ ଫାଷ୍ଟ ସକାଳୁ ଉଠେ ନିତ୍ୟ କର୍ମ ସାରେ। ପୂଜା ଥାଳି ଆମର ପିତଳ ଥାଳିରେ ରାକ୍ଷୀ ଚନ୍ଦନ ସିନ୍ଦୁର ଆ ଆଉ ଦୂବ ଅରୁଆ ଚାଉଳ ପତ୍ର ଆଉ ଦୀପ। ତା ସହିତ ମିଠା ଏ ଏମିତି ଗୋଟେ ଥାଳି ପ୍ରସ୍ତୁତ କରେ। ତାପରେ ଅ ଭାଇ ଭାଇଙ୍କ ପାଖକୁ ଯାଏ। ଖାଇ ଗୋଟେ ଚେୟାର ଉପରେ ବା ଯୋଉଠି ହେଲେ ବସିଥାନ୍ତି ତ ଫାଷ୍ଟ ଭାଇଙ୍କୁ ଅ ଚନ୍ଦନ ସିନ୍ଦୁର ଲଗାଏ, ତାପରେ ଅ ରାକ୍ଷୀ ବାନ୍ଧେ, ତାପରେ ଅ ଦୁବ ବରଗଳି ପତ୍ର ଦୀପରେ ବନ୍ଦେଇକି ଅ ମିଠା ଖୁଆଇ କି ଅ ଭାଇଙ୍କ ଠାରୁ ଆଶୀର୍ବାଦ ନିଏ। ଏବଂ କେବେ କେବେ ଗିଫ୍ଟ ଦିଅନ୍ତି, ନହେଲେ କେବେ କେବେ ପଇସା ଦିଅନ୍ତି। ତ ଏମିତି କିଛି ରାଖି ପୁନିମା ପାଳନ କରୁ। ରାକ୍ଷି ପୂର୍ଣ୍ଣିମା ଅ ରାକ୍ଷୀ ପୂର୍ଣ୍ଣିମାରେ ଏମିତି ପାଳନ ହୁଏ କି ଏହାର ଉଦ୍ଦେଶ୍ୟ ହେଉଛି ହଁ ଭାଇ ଓ ଭଉଣୀ ମଧ୍ୟରେ ଥିବା ସମ୍ପର୍କକୁ ଏମିତିରେ ତ ଭାଇ ଭଉଣୀର ସମ୍ପର୍କ ଅତୁଟ ହୋଇଥାଏ, କିନ୍ତୁ ଏଇ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ଦ୍ଵାରା ଅ ସମ୍ପର୍କ ଆହୁରି ନିବିଡ଼ ହୋଇଥାଏ, ଆଉ ସେ ଅ କହିଲା ପ୍ରିୟା ସେ ସୂତାର ରାକ୍ଷୀ ହଉ କି ଅ ରୂପାର କି ସୁନାର ରାକ୍ଷୀ ରାକ୍ଷୀ ହୋଇଥାଏ। ରାକ୍ଷୀର ମହତ୍ୱ କିଛି ଅଲଗା ଥାଏ। ଯୋଉମାନଙ୍କର ଭାଇ ଭଉଣୀ ନଥାନ୍ତି ସେମାନେ ଅଧିକ ଏ ମାନେ ସେମାନଙ୍କୁ ଏହି ଦିନରେ ଅଧିକ କଷ୍ଟ ଲାଗିଥାଏ। ଅ ଯେତେବେଳେ କି ସମସ୍ତେ ନିଜ ଭଉଣୀଙ୍କୁ ରାକ୍ଷି ନିଜ ରାକ୍ଷୀ ବାନ୍ଧୁଥିବେ ତ ସେମାନଙ୍କୁ କଷ୍ଟ ହଉଥିବ ଯାହାର ଭାଇ ନଥିବ ତାକୁ ବି ସେଦିନ ବହୁତ କଷ୍ଟ ହୁଏ କି ଯଦି ମୋର ବି ଜଣେ ଭାଇ ଥାନ୍ତା ମୁଁ ବି କାହାକୁ ରାଖି ବାନ୍ଦ ଥାନ୍ତି।
ସେ କିଛି ଦଉ କି ନ ଦଉ ସେଇଟା ତ ଅଲଗା କ ଥା ରାକ୍ଷୀ ବାନ୍ଧିବ ତା ସହ ଝଗଡା କରିବ। ଆ ଏଇ ସବୁ ର ସୁଖ କିଛି ଅଲଗା ଥାଏ। ଅ ଦୁନିଆର ସେ କହନ୍ତି ନା ଦୁନିଆର ସବୁ ଖୁସି ଗୋଟେ ପଟେ କିନ୍ତୁ ଭାଇ ଥିବା ଖୁସି ଆଉ ଗୋଟେ ବେଳେ।
ହଁ।
ତ ଏମିତି କିଛି ରାକ୍ଷୀ ପୂର୍ଣ୍ଣିମା ଅ ପାଳନ କରନ୍ତି, ଅ ବିଶେଷ
ଆଉ ଜଣେ ଜଣେ ଆଉ ମୋ ଭାଇ କଥା ମୁଁ କହୁ ଚି ମୋ ଭାଇ ଯୋଉ ଦିନ ରାକ୍ଷୀ ପୂର୍ଣ୍ଣିମା ଦିନ ତା ଆଗ ଦିନ ମୋ ସହ ଝଗଡା ଲାଗିବ କଁ ପାଇଁ ନା ତାକୁ ମତେ କିଛି ଉପହାର ଦେବା ପାଇଁ ସେ ମୋ ସାଙ୍ଗେ ଫାଷ୍ଟ ଝଗଡ଼ା ଲାଗିବ ରାକ୍ଷୀ ବାନ୍ଧିବନ ମାନେ ଏବେ ତ ବାହାରେ ରହୁଛି ଯେ ତ ରାକ୍ଷୀ ବାନ୍ଧିନି କେତେ ଟ ଆମେ ନହେଲେ ସେ ଯେବେ ବି ଗାଁ ରେ ରୁହେ ରାଖିବ ନମା କୁ ତ ସବୁଦିନ ତା ଆଗ ଦିନରୁ ଝଗଡା କରି ହଁ ଠିକ ଅଛି ଟାଇମ ହେଇଯାଇଛି ରଖୁଛି
ହୁଁ।